ହାଲୋ।
ହ୍ୟାଲୋ।
ହଁ ମ୍ୟାଡ଼ାମ ନମସ୍କାର।
ନମସ୍କାର କୁହନ୍ତୁ ହଁ ଭଲ ଅଛି ଆଉ ଆପଣ?
ହଁ ସେମିତି ମୁଁ ବି ଭଲ ଅଛି ଆଉ ତମ ସିଆଡେ ବର୍ଷା ହଉଚି?
ହଁ ଆଜି ତ ନାହିଁ ଏତେ ହେଇନି କିଛି ଟୋଟାଲି ହେଇନି। ଆଉ କାଲି ଯାଏଁ ପୁରା ବର୍ଷା ତ ଲଘୁଚାପ ପୁରା ଲାଗିକି ରହିଥିଲା।
ହଁ କାଲି ତ ପୁରା ସକାଳୁ ରାତି ଯାଏଁ। ହଁ ରାତିରେ ବହୁତ ବର୍ଷା ହଉଥିଲା କାଲି।
ହଁ ବା ସେଇୟା ହିଁ ତ।
ହଁ ଆଉ ଖିଆ ପିଆ ସରିଲାଣିି?
ହଁ ଖିଆ ପିଆ ସାରିଲାଣି ଆପଣଙ୍କର?
ହଁ ମୁଁ ଏବେ ଖାଇକି ଆସିଲି ଆଉ ହଁ‌। କଣ ଖାଇଲେ ଆ
ଆଉ ମୁଁ ତ ଯାଇଥିଲି ଗୋଟେ ଭୋଜିକୁ ତ ସେଠି ଖାଇକି ଆସିଥିଲି ଆରି ଆଁ ମୁଁ ତ ମଟନ୍ ହେଇକା ସବୁ ଖାଇଦେଇକି ଆସିଥିଲି ହାରି।
ଆଛା ତମକୁ ଆମିଷ ଭଲ ଲାଗେ ତାହେଲେ ମଟନ୍।?
ସେମିତି ଏତେ ନୁହେଁ ସେଇ ଟିକେ ଗୋଟେ ଦିଟା ପିସ୍ ଦେଇଥିଲେ ସେତିକି କାଫି ଅଧିକ ମୁଁ ଖାଏନି ପାରେନି କାହିଁ ନା ଆଇଁଷ ଆମର ସେମତି ସେମିତି ଏତେ କିଛି ଯାହା ଦେଲେ ଖାଇଦେବି।
ଆଚ୍ଛା ଆମିସ୍
କିନ୍ତୁ ମି ମିଠା ଜିନିଷ ଖାଇନି ଏତେ।
ଆଛା ମିଠା ଖାଆନ୍ତିନି।
ନା।
ଆଚ୍ଛା ଆଚ୍ଛା।
ହଁ।
ଆଚ୍ଛା ଆମିଷ କଣ ଭଲ ଲାଗେ ଆପଣଙ୍କୁ?
ଆମିଷ ଭିତରେ ଦେଖିବାକୁ ଗଲେ ଚିକେନ୍।
ଆଚ୍ଛା ମଟନ୍ ବି ଖାଆନ୍ତି?
ମଟନ୍ ଖାଏ କିନ୍ତୁ ଅଧିକା ଟିକେ ଚିକେନ୍ ଭଲ ଲାଗେ ଆଉ।
ଆଚ୍ଛା ଆଉ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ଏସବୁ?
ହଁ ଏତେ ନାଁ। ସେ ଅଳ୍ପ ଅଳ୍ପ ଯାହା ଗୋଟେ ଗୋଟେ ନା ହଁ। ଯାହାବି ଖାଇବି ସବୁ ସେ ଗୋଟେ ଦିଟା ଫିସ୍ କହିବାକୁ ଗଲେ ଏମିତି ଖାଏ। ନହେଲେ ମୁଁ ଅଧିକା ଜମା ଖାଇପାରିବିନି କାହିଁକିନା ଆଇଁଷ ଆମର ଖିଆ ହଉନି ନା ସା ସେଥିପାଇଁ ଯାହା ଟିକେ ଖାଇବି ଆଉ।
ଓହୋ, ବୁଝିଲି ବୁଝିଲି ଆଚ୍ଛା।
ଆଉ ଆପଣ ବର୍ଷା ଦିନେ କଣ କଣ ଫୁଲ ଆଜ୍ଞା ଫୁଟୁଛି ଆପଣ ବଗିଚାରେ ଲଗେଇଛନ୍ତି କିଛି? ଫୁଲ ଗଛ ଆଜ୍ଞା?
ହଁ ମୋ ମା ଲଗେଇଛନ୍ତି ଏ ଯୋଉ ଗେଣ୍ଡୁ ଗଛ ଆଉ ମନ୍ଦାର ଗଛ ଆଣିଥିଲେ ମୋ ମାମୁଁଙ୍କ ଘରୁ ତାକୁ ଟଗର ତାପରେ ପନିପରିବା ଗଛ ବି ଯେହେତୁ ଆମର ସେପଟେ ମୋ ଅଜା ଆଈ ତ ଫସଲ କରନ୍ତି। ତ ମଞ୍ଜି ଦେଇଥାନ୍ତି କାକୁଡି ମଞ୍ଜି, ଛଚିନ୍ଦ୍ରା ମଞ୍ଜି ଆଉ ଏଇ ଯୋଉ ଜହ୍ନି ମଞ୍ଜି, କଲରା ମଞ୍ଜି ଏ ସବୁ ମଞ୍ଜି ଲଗେଇ ଛନ୍ତି, ଶାଗ ବି ମମି ମୋର ଲଗେଇଛନ୍ତି। ଆ ଆଉ ବାଡ଼ିରେ ଆାତ, ଆମ୍ବ ପିଜୁଳି ଏ ସବୁ ହଉଛି, ପିଜୁଳି ତ ପ୍ରଚୁର ମାତ୍ରାରେ ହଉଛି ମାନେ ଡେଲି ବୋଧେ ମୁଁ ମାନେ ବହୁତ ସାରା ପିଜୁଳି ତୋଳିକି ଆଣୁଛି କୋଡିଏ ପଚିଶଟା ଭଳିଆ। ଆଉ ଏମିତି ସବୁ ଲଗେଇଚନ୍ତି। ସେ ତା ଏଇ ବର୍ଷା ଦିନେ ତ ଲଗେଇଥିଲେ ଗଛ ଗୁରା ବଞ୍ଚିଯାଏ। ତ ସେମତି ଲଗେଇଛନ୍ତି ଆଉ। ଆପଣ କଣ ସବୁ ଗଛପତ୍ର ଲଗେଇଛନ୍ତି?
ଆମର ତ ସେଇ ଯେମିତିକି ମନ୍ଦାର ଗଛ ଆଉ ମଲ୍ଲୀ ଗଛ, ଟଗର ଗଛ, ଜାଣିଥିବେ। ସେବତୀ ଗଛ ଏମିତି ହୁଁ ଆଉ ଏଇଠି ଆମ ଯେହେତୁ ଘର ପାଖରେ କଣ ମନ୍ଦିର ଲିଙ୍ଗରାଜ ମନ୍ଦିର। ତେ ସେଇ ପାଖରେ ଗୋଟେ କଦ ଆ କଦମ୍ବ ଗଛ ଅଛି ଜାଣିଥିବେ, ସେଇଥିରେ ବହୁତ୍ ହଉଛି ଏବେ ବର୍ଷା ଦିନେ ତ ଜାଣିଥିବେ ବହୁତ କିଛି ଫୁଲ ଫୁଟେ।
ହଁ ବର୍ଷା ଦିନେ ଗଛ ବଞ୍ଚି ହିଁ ଯାଏ ଯାହା ବିି ଲଗେଇବେ ଗଛ ବଞ୍ଚିଯିବ।
ହଁ।
ହଁ ତ ଆପଣ ନିଜେ ଲଗାନ୍ତି ଆ? ଘର ଲୋକ ମତେ ମା ଏମିତି ଲଗେଇ ଦିଅନ୍ତି।
ଉଁ ମାମା ଲଗେଇ ଦିଅନ୍ତି ଆଉ।
ଆପଣଙ୍କୁ ଭଲ ଲାଗେ ଗଛ ପତ୍ର ଲଗେଇବା ପାଇଁ?
ହଁ ଭଲ ଲାଗେ।
ତା ପାଇଁ କଣ କି କିଛି ସାର ଫାର କୋଉଠୁ ସବୁ ଆଣିକି ଦିଅନ୍ତି?
ମୁଁ ତ ଏଇ ବିଷୟରେ କିଛି ଜାଣିନି ମାମା ଯାହା ଜାଣିଛନ୍ତି ଆଉ।
ଆଛା ଏମିତିବି ତାଠୁବି ଭଲ ମାନେ ନିଜେ ଘରେ ଯାହା ସବୁ ପରିବା ଚୋପା ଅଛି। ସେସବୁ ବି ଆପଣ ବ୍ୟବହାର କରିପାରିବେ ଚାହା ପତି କୁ ବି ବ୍ୟବହାର କରିପାରିବେ। ମୁଁ ଦେଖିଛି ମୋ ମାମା ଚା ପତିରେ ମାନେ ଯୋଉ ସବୁ ଚା ପତି ଥାଏ ଚା ହେଇସାରା ପରେ ତାକୁ ମାନେ ମିଠା ଅଂଶ ତାର ସବୁ କାଢିଦେଲା ପରେ ସେ ଚା ପତିକୁ ଧୋଇ ଦିଅନ୍ତି ଯୋଉ ମିଠା ଅଂଶ ପଳାଏ। ତାକୁ ଗଛରେ ଦିଅନ୍ତି ଆଉ ବହୁତ ସୁନ୍ଦର ମାନେ ଗୋଲାପରେ ଫୁଲ ଫୁଟଛି ସେଇ ଚା ପ କି ମାନେ ଦେଇକି ସେ ସାରକୁ
ହଁ ମୁଁ ବି ସେଇଟା ମୋ ମାମାଙ୍କ ଠାରୁ ଶୁଣିଥିଲି।
ହଁ ପରିବା ଚୋପାକୁ ବି ଶୁଖେଇକି ଦେଲେ ବି ଆହୁରି ମାନେ ବହୁତ ଭଲ। ମାନେ ହବ ଗଛପତ୍ରରେ। ହଁ ବାହାରେ ପକେଇବା ଅପେକ୍ଷ ବ୍ୟବହାର କରିଦେବେ ଆପଣ।
ହଁ ଏଇଟା ତ ଠିକ୍ କଥା ଆପଣ ଯାହା କହିଲେ।
ହଁ।
ତାପରେ ଇଏ ବର୍ଷା ଋତୁ ସମୟରେ ବହୁତ୍ କିଛି ପର୍ବ ବି ଆସେ ଜାଣିଥିବେ।
ହଁ ହଁ ଏବେ ତ ଆସିଲାଣି ରଥଯାତ୍ରା ଆସିଲାଣି ପୁଣି ଆଗକୁ ଖୁଦୁରୁକୁଣୀ । ଅ- ଏମିତି ତ ପଡିବ ସବୁ -ଆପଣଙ୍କ ଆଡେ ତ ଖୁଦୁରୁକୁୁଣି ହଉଥିବ?
ହଁ ଖୁଦୁରୁକୁଣୀ ହୁଏ ତାପରେ ଇଏ ଆସିଲାଣି ରାକ୍ଷୀ ପୂର୍ଣ୍ଣିମା ବି ଅ ଛି ଏମତି ସବୁ କିଛି ଆସିଲାଣି ଆଉ।
ଆପଣ ଯାଆନ୍ତି ରଥଯାତ୍ରା କୁ ପୁରୀ?
ରଥଯାତ୍ରାକୁ ତ ଜାଣିଥିବେ ପ୍ରବଳ ଭିଡ଼ ଥାଏ ତ ଯଦି ତାଙ୍କ ଡାକରା ଆସିବ ତ ଭଗବାନଙ୍କର ତ ସି ମାନେ ସିଓର୍ ଯିବୁ।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
ଆଉ ଯଦି ତାଙ୍କ ଡାକରା ନ ଆସିବ କେମିତି ଯିବୁ।
ଆଉ ଆପଣଙ୍କର ବର୍ଷା ଟାଇମ୍ ରେ କିଛି ମେମୋରି ଅଛି ଛୋଟ ବେଳର?
ହଁ -ହଁ ବହୁତ୍ ଅଛି ମୁଁ ତ ସ୍କୁଲ୍ ହ -ହ -ହଁ -ହଁ। କାଗଜ ଡଙ୍ଗା ବହୁତ୍ କରିକି ଅମ୍- ଖାତାରୁ ଚିରିକି କାଗଜ ବହୁତ୍ ପା- ପାଣି ରେ ଭସେଇଚି ମାଡ ଗାଳି ବି ଖାଇଚି ଖାତା ନଷ୍ଟ୍ ଆଉ ସ୍କୁଲ୍ ବି ବନ୍ଦ୍ କରିଦିଏ। ହଁ ଛୋଟବେଳେ ମାଡ ଗାଳି ଖାଇଚି ମାନେ ଆ- କଣ ପାଇଁ ଅଯଥାରେ ଚିରିକି ସେ ସବୁ ବସଉଚୁ। ଆଉ ସ୍କୁଲ୍ ବି ବନ୍ଦ କରିଦେଇକି ଉଦା ହେଇକି ଯଉ ଆସେ ଆଉ ମତେ ମୁଁ ଜାଣି ଜାଣିକି ବି ପଳେଇ ଛାତ ଉପୁରକୁ ବର୍ଷା ହେଲେ ଓଦା ହବା ପାଇଁ। ସେଠି ବି ମାନେ ନିଜର ଦେହ ହିଁ ଖରାପ ଯେହେତୁ ବାପା ମା ଚିନ୍ତା କରନ୍ତି ନା ତୋ ଦେହ ଖରାପ ହେଲେ ତ ସେଠି ବି ମାଡ ଖାଳି ଖାଇଚି ବହୁତ୍। ମେମୋରି ଅଛି ସ୍କୁଲ୍ ବନ୍ଦ କରିକି ଆସି ଯାଇଚି ମାନେ ଓଦା ଖାଲି ଓଦା ହ ସ୍କୁଲ୍ ବନ୍ଦ୍ ଜଲ୍ଦି କେତେବେଳେ ଏମିତି କଉ ଜାଗାରେ ଠିଆ ନହେଇକି ଓଦା ହେଇ ହେଇ ଘରକୁ ଆସିବି। ଏମିତି ହେଇଚି ବହୁତ୍ ଥର -ଆପଣଙ୍କର କିଛି ମେମୋରି ଅଛି?
ହଁ ମୋର ବି ସେମିତି ମେମୋରି ଅଛି ଯେମିତିକି କାଗଜ ଡଙ୍ଗା କରିକି ଭସେଇବା। ଯେତେବେଳେ ବର୍ଷା ହେବ ତାପରେ ମନ ପଡ଼ିଯିବ ସାଙ୍ଗେ ସାଙ୍ଗେ ସେ ଖାତାରୁ ହଉ କି ସେ ଯାହା ବି ହଉ ଯଉଠି ପେପର୍ ଥିବ ନା ସାଙ୍ଗେ ସାଙ୍ଗେ ପେପର୍ ଟା ଆଣିକି କାଗଜ ଟଙ୍କା କରିକି ଭସଉ। ତାପରେ ଯେମିତିକି ଚାଳ ମାନେ ଘ-ଗାଁ ଘର ମାନଙ୍କରେ ତ ଦେଖିଥିବେ ଚାଳ ହେରିକା ଥାଏ ତ ଚାଳରୁ ଟପ୍ ଟପ୍ ପାଣି ପଡେ ଯେମିତି ତାପରେ ଯେମିତି ପା- କାଦୁଅ ହେଇକାରେ ଆମେ ଡେଇଁବା ସେମିତି ମଜା ପୁରା ବହୁତ୍। ଆଉ ସାଙ୍ଗମାନଙ୍କ ସହ ବୁଲିବା ବର୍ଷା ଟାଇମ୍ ରେ।
ହୁଁ।
ବହୁତ୍ ସେଇ ଟାଇମ୍ ରେ ମଜା ଥାଏ ଆଉ ସେଦିନ ତ ଆଉ ଆଜିକାଲି ନାହିଁ।
ଆଜ୍ଞା -ହଁ। ଏବେ ତ ପବନ୍ ବି ଦେଲାଣି ହୁଏ ତ ରାତିରେ ଇଆଡେ ବଷ୍ ହେଇପାରେ -ଆପଣଙ୍କ ସାଡେ ପବନ୍ ହଉଚି?
ହଁ ଆମର ଇଆଡ଼େ ବି ପବନ୍ ହେଲାଣି ବର୍ଷା ବୋଧେ ରାତିରେ ଆଉ।
ହଁ ଲଘୁଚାପ ଲାଗି ରହୁଚି ଏମିତି ହବ ଛାଡୁଚି ପୁଣି ଲାଗି ରହୁଚି। ପୁରା ପରଦିନ ତ ପୁରା ଏମିତି ସକାଳୁ ଲାଗି ରହିଲା ପୁରା ରାତି ଯାଏ ଯେ କୁଆଡେ ବାହାରକୁ ବାହାରି ହେଲାନି।
ହଁ।
ମାନେ ଗୁଣ୍ଡି ବର୍ଷାରେ ବି ମୁଁ ଦେହ ପା ସବୁ ଓଦା ହେଇକି ଘରକୁ ଆସିବାକୁ। ସେଇଥିରେ ହିଁ ମାନେ ଜର ଟିକେ ଥଣ୍ଡା କାଶ ହେଇଯାଏ ଆଉ।
ସେଇଟା ତ ସତ କଥା ଏଇ ବର୍ଷା ଟିକେ ପାଇଁ ଏବେ ତ ସମସ୍ତଙ୍କର ଥଣ୍ଡା ଜ୍ୱର କାଷ ଏମିତି ରହିବ। ଦେହରେ ତ ସେଥିପାଇଁ ଆମେ ଏଠିକି ସବୁବେଳେ ଉଷୁମ ପାଣିଣି କରିକି ପିଇବା ଦରକାର।
ହୁଁ। ଆଉ ରାଖିପୁନି ହଁ ହଉ ହଉ ହଉ। ରାକ୍ଷୀ ପୁର୍ଣ୍ଣିମାକୁ ଆପଣ କୁଆଡେ ଯାଆନ୍ତି ଭାଇ ଭଉଣୀ ଘରକୁ ୟାପରେ ପା ଭାଇ ଭଉଣୀ ମାନେ ଆପଣଙ୍କ ପାଖକୁ ଆସନ୍ତି।
ନାଇଁ ଗାଁରୁ ତ ଭଉଣୀମାନେ ଆସନ୍ତି ଏଇଠି ମୋ ଭାଇ ଯେହେତୁ ଏଇ ବର୍ଷ ତାର ଦଶମ ସେ ତ କୁଆଡେ ଯାଇପାରିବନି ତ ସମସ୍ତେ ଗାଁରୁ ଆସନ୍ତି ଯାହା ଆଉ।
ଆପଣ କେତେ ଜଣ ଭୋଉଣି କି
ଆମେ ଯଦି ଏମିତି ବଡ଼ ବାବା ହେରିକା ଝିଅ ମିଶେଇକି ସମସ୍ତଙ୍କର୍ ହେଲେ ଉ ମା ଟୋଟାଲ ଅଠ ମାନେ ଅଠର ଭାଇ ଭଉଣୀ।
ଆପଣ ବୋଧେ ମିଶିକି ରହୁଛନ୍ତି ନାଇଁ।
ହଁ ଏବେ କିନ୍ତୁ ବଡ ହେଲା ପରେ ଯିଏ ଜୁଆଡେ ତ ବାହା ହେଇକି ଗଲେଣି ଆଉ ଅଳ୍ପ ଯାହା ଅଛୁ।
ହଁ କିନ୍ତୁ ଆପଣ ନିଜର।
ବାଆ ନିଜର ହେଲେ ଆମେ ତିନି ଭାଇ ଭଉଣି। ଆଉ ବଡ଼ ଭାଇ ସମସ୍ତେ ମିସିକିତ ଅଠରଟା ଆଉ ହୁଁ। ବଡ଼ ଫ୍ୟାମିଲି ତ ସେଥିପାଇଁ ଟିକେ ବହୁତ, ହୁଁ।
ସମସ୍ତେ ରାକ୍ଷୀ ବାନ୍ଧିବାକୁ ଅସୁଥିବେତ।
ହଁ ଆଉ ତାର ତ ଏ ବର୍ଷ ଦଶମ ତ ସେ ନା ମୁଁ ଯାଏ ଯେ ଆଉ ସେମିତି ପାଠପଢ଼ା ବ୍ୟସ୍ତବଉଳ ଜୀବନରେ ଆଉ କୁଆଡ଼େ ଯାଇ ହଉନି। ସେମାନେ ଟିକେ ଟାଇମ୍ କାଢ଼ିକି ଆସନ୍ତି ଆଉ, ଆଜ୍ଞା।
ତାହେଲେ ଆପଣ ବି ପାଠ ପଢୁଛନ୍ତି।
ମୁଁ ଏବେ ଗୋଟେ କ୍ଲାସ୍ କରୁଚି।
ଆଚ୍ଛା ଆଉ କୋଉଠି କରୁଛନ୍ତି।
ଆମ ଘର ପାଖରୁ ପାଖାପାଖି ଦୁଇ କିଲୋମିଟର ତିନି କିଲୋମିଟର ହବ। ସେଠିକି ମୁଁ ଯାଉଛି ଗୋଟଏ ଜାଗାଠିକି ଯେଉଠିକି ମୋତେ ପୁର ମାଗଣା ଶିଖ ସିକ୍ଷା ମିଳୁଛି ଯୋଉଠିକି ସ୍ପୋକନ ଇଂଲିଶ କ୍ଲାସ୍ ଯୋଉଟାକି ଜାଣିଥିବେ ତ। ଆମେ ଯେହେତୁ ସରକାରୀ ସ୍କୁଲ ମାନେ ଓଡ଼ିଆ ମିଡ଼ିୟମରୁ ଆମେ ଟିକେ ଇଂଲିଶରେ ପୁରା ଯେହେତୁ ଦୁର୍ବଳ ସେଥିପାଇଁ ଆମେ ଟିକେ, ହୁଁ।
ଏବେ ଟିକେ ମନବଳ ଦେଇକି କେମିତି ଇଂଲିଶ ସେ ଭଲସେ ସିଖୀକି କଥାବାର୍ତ୍ତା କରିବେ ଓଡିଆ ମିଡିୟମ ପିଲାଙ୍କ କଥା ତ ଛାଡ। ଆପଣଙ୍କୁ ସେଠି ମାଗଣା ରେ
ହଁ ସବୁ ମାଗଣା ଶିଖୋଉଛନ୍ତି ଆଉ ତାପରେ ଆମ ଯେମିତିକି ଆମେ ତ ଏଇନା କିଛି ମ ମାସ ପରେ ଆମେ ତ ଚାହିଁବା ଗୋଟେ ଗ୍ରାଜୁଏସନ ସାରିଲାଣି ଗୋଟେ ଚାକିରି କରିବା ତ ଚାହିଁବା ସେଥିପାଇଁ କମ୍ପ୍ୟୁଟର ନଲେଜ୍ କେମିତି ଏକ୍ସଟ୍ରା ନଲେଜ୍ ମାନେ ଏକ୍ସେଲ୍ ଉପ ଉପରେ ଆଉ ଗୁଗୁଲ୍ ସିଟି ଉପରେ ସବୁ ଉପରେ ଶିଖଉଚନ୍ତି।
ଆଚ୍ଛା।
ହଁ
କେତେ ଦିନି ହେଲାଣି ଆପଣ ଗଲେଣି ସ୍କୁଟି ଶିକିବାକୁ?
ମୁଁ ତ ପ୍ରଥମେ ତେଇଶି ଦିନ ଫାଉଣ୍ଡେସନ୍ କୋର୍ସଟା କରିଥିଲି। ତା ପରେ ର ପଇଁତିରିଶି ତିନିଟା ରହୁଚି ଆମର କଣ ନା ସ୍କିଲିଂ ତ ସ୍କିଲିଂ ଏବେ ଆମର ଚାଲିଚି ଆହୁରି ରହିଲାଣି କୋଡ଼ିଏ ପଚିଶି ଦିନି ରହିଲାଣି ତ ଚାଲିଚି ଏବେ ଆଉ।
ଆଚ୍ଛା ଏ ଏଠି କଣ ସମସ୍ତେ ଯାଇପାରିବେ?
ହଁ ସମସ୍ତେ ଯାଇପାରିବେ। ମାନେ ଯେମିତି କି ଅଠର ବର୍ଷ ପରେ ଯେମିତି ଆମେ ପ୍ଲସ୍ ଟୁ ସରୁ ପ୍ଲ ପ୍ଲସ୍ ଟୁ ସରିଲା ପରେ ଆମେ କଣ କି ଚାହୁଁ ଗୋଟେ ଛୋଟ ଗାଟେ ହୋଉ ଜବ୍ ହୋଉ ଅଠର ବର୍ଷ ପରେ ତ ଆମେ ଯେମିତି ହେଲେ ଗୋଟେ ଏଠି ଚାହିଁ ଥାଉ। ତ ସେଇଭଳିଆ ଗୋଟେ ଚାକିରି ଖୋଜୁ ସେମି
ହଁ ହଁ ଆଚ୍ଛା ଆଚ୍ଛା ଆଚ୍ଛା। ଠିକ୍ ଅଛି ମ୍ୟାଡାମ ଯଦି ମୋର ସେଠି ଆ ଇ ଇଚ୍ଛା ହୁଏ ମୁଁ ଆପଣଙ୍କୁ ସେ ବିଷୟରେ ଜଣେଇବି ସେଠି ପଢ଼ିବା ପାଇଁ କେମିତି କଣ ସବୁ ଆବଶ୍ୟକ ପଡିବ ଠିକ୍ ଅଛି ଆଜ୍ଞା। ଆପଣଙ୍କ ସହ କଥା ହେଇ ବହୁତ୍ ଭଲ୍ ଲାଗିଲା ଧନ୍ୟବାଦ ମ୍ୟାଡାମ।
ଧନ୍ୟବାଦ।